ହ୍ୟାଲୋ।
ଶୁଭିଲା ମୋ କଥା।
ହଁ ହଁ ଏବେ ଶୁଭି
ହଁ। ଏଇଠି ନେଟୱାର୍କ ପ୍ରୋବ୍ଲେମ ରହୁଛି ତ ସେଇଥିପାଇଁ ଶୁଭୁନି।
ଓହୋ ଆଚ୍ଛା ଆଚ୍ଛା। ଆଉ କଣ କରୁଛ?
ହଁ ମୁଁ ଏଇ ଘରେ ତ ବସିଛି ଗରମ ହଉଛି ବାହାରକୁ ବି ଯାଇହବନି।
ହଁ ବହୁତ ଗରମ। ହୁଁ। ଏତେ ଗରମ ହଉଛି ଯେ
ହଁ ବା କେତେ ଗରମ ହଉଛି ଯେ? କିନ୍ତୁ ଆମ ଘର ପାଖରେ ଗୋଟେ ଲୋକର ହାଟ୍ଆଟାକ୍ ହେଇଗଲା। ହଁ ତାଙ୍କର ହାର୍ଟ ଆଟାକ୍ ଗଲା କିଛି ନାଇଁ ଭଲ ଥିଲେ ଯୋଉ ତାଙ୍କର ହାର୍ଟ ଆଟାକ ଯୋଉ ହେଲା ସିଏ କଣ ହଠାତ କାଲି ଚାରିଟା ବେଳେ ତ ଆଶ୍ଚର୍ଯ୍ୟ ତମକୁ ଯେତେବେଳେ କଲ କରିନଥିଲି ନା।
ହଁ -ହଁ -ହଁ।
ତଳକୁ ଆସିଲି ମାମା ଦେହଟା ଟିକେ ଭଲ ନଥିଲା। ତାପରେ ମୁଁ ଜଷ୍ଟ ଆସିଛି ଘରକୁ ମାମାକୁ ଟିକେ ଘରେ ବସେଇ ଦେଇକି ବାହାରକୁ ଆସିଛି ଶୁଣିଲା ବେଳକୁ
ହ। ଓହୋ ଆଛା ଆଚ୍ଛା। ହୁଁ।
ଏବେ ଯୋଉ ଗରମ ହଉଛି ସେ ଲୋକଙ୍କର ତ ପୁରା ସନ୍ ଷ୍ଟୋକ୍ ହେଇଯାଉଛି। ୍
ବହୁତ ହଉଛି ନା।
ହଁ। କିନ୍ତୁ ଏ ଗରମ ରେ ବାହାରକୁ ଗଲେ ଆ ଗୋଟେ ଥଣ୍ଡା ପାଣି ବୋଟଲ ସାଙ୍ଗରେ ନ ନେଲେ ହବନି । ତା ସାଙ୍ଗକୁ ଛତା ଏ ଯୋଉ ପାଣି ବୋଟଲ। ଏଇରାକୁ ନ ନେଲେ
ହଁ ଏତେ ଗରମ ହେଇଛି ପାଣି ତ ପିଇବା ଦରକାର ନା।
ହଁ।
ହୁଁ ହୁଁ।
ଆଉ କଣ କରୁଛ ତମେ?
ହୁଁ।
ହାଲ।
ତମକୁ କଉ ସବଜି ବେଶୀ ଭଲ ଲାଗେ?
ହ ମତେ ବସିକଲି ଛୁଇଁ ତରକାରତା ଭଲିଲ ଛୁଇଁ ଯାଛ ନା ସଜନା ଛୁଇଁ ଯୋଉଟା ଶାଗ ଗଛରେ ହେଇଥାଏ
ଆ
ହ୍ୟାଲୋ
ମୁଁଇ ବସିଛି
ହଁ ମୁଁ କିଲ ହଁ ମୁଁ କହିଲି ଏଇ ଯୋଉ ଗଛରେ ଯୋଉ ଶାଗ ଗ ଗଛରେ ଯ ଛୁଇଁ ଗୁଡାକ ହେନଥାଏ ନା ହାଲୋ ଶଇଲା। ମୁଁ କହିଲି ଶାଗ ଗଛରେ ଯୋଉ ଛୁଇଁ ହେଇଥାଏ। ତାର ତରକାରୀା ମତେ ବହୁତ ଭଲ ଲାଗେ।
ମାନେ ଶାଗ ଭଲ ଲାଗେନି
ହଁ ଶାଗ ଭଲ ଲାଗେ କିନ୍ତୁ ବେଶୀ ମତେ ଭଲ ଲାଗେ ତା ଛୁଇଁ ତରକାରୀ ଟା।
ଆଛା ମତେ ବି ଭଲ ଲାଗେ ହଁ ହ୍ୟାଲୋ।
ଶୁଭୁଛି ଶୁଭୁଛି ଶୁଭୁଛି।
ହୁଁ ହୁଁ।
ହ ଆଉ ମତେ ଚିଙ୍ଗୁଡ଼ି ବି ବହୁତ ଭଲ ଲାଗେ।
ଆଛା ମୁଁ ଚଗ ଖାଏନି ମତେ ଭଲ ଲାଗେନି। ନା ମତେ ବଲ୍କୁଲୁ ଫଲ ଲାଗେନି। ହେଇନି ମୁଁ ଆମ ଘରେ ଖାଆନ୍ତି ସବୁ।
ହ
ହୁଁ। ମୋତେ ତ ସବଜି ସବୁ ପସନ୍ଦ। ମାନେ ମତେ ତରକାରୀରୁ ବେଶୀ ଭଜା ପସନ୍ଦ।
ହଁ।
ପୋଟଳ ଭଜା ଆଉ ସବୁ ଭଜା କୋବି ମତେ ବେଶୀ ଭଲ ଲାଗେ।
ହଁ ଯୋଉ ସିଜନ ଟାଇମରେ ଯୋଉ କୋବି ହୁଏ। ସେଇ କୋବି ଭଜା ଟା ବହୁତ ଟେଷ୍ଟ୍
ହୁଁ ମଟର ସବୁ ପକେଇକି କରନ୍ତି ଯୋଉ ଭଲ ଲାଗେ।
ଆମର ତ ପ୍ରାୟ ଟାଇମ ଆମର ବି ସେଇ ଯୋଉ ଆମ ବିଲରେ ସେଇ ଫସଲ ଗୁଡାକ। କରାଯ ଯାଏ।
ଓ।
କୋବି କରାଯାଏ କିନ୍ତୁ ଏବେ ଆମର କାକୁଡି ଲଗା ହେଇଛି।
ହୁଁ ହୁଁ ମତେ ଖାଫକୁଡି ବି ବହୁତ ପସନ୍ଦ ତମକୁ।
ହଁ ଆମର କାକୁଡି ଯେବେଠାରୁ ବାହାରିଲେଣି ଯୋଉଛରେ ଡେଲି ବିକୁଛନ୍ତି। ପଚସ୍ କେଜି ଭଳିଆ।
ହଁ।
ଆଉ ତାପରେ ଆମର। ହଁ ଡେଲି ସାଲାଡ ବି ହଉଛିଥର ତ
ଆଚ୍ଛା।
ଆଉ ତମର କଣ ପରିବା ଗଛ ସବୁ ଲଗେଇଛ।
ଆମର ଆମର ଗଛ ଲଗେଇଥିଲେ ଏ ଯଉ। ଅ ବୋଇତାଡୁ ଗଛ। ଉଁ ହୁଁ ସେଇଟା ଲଗେଇକି ଲିଇଇଇ ହେଇଥିଲା କେତେ ଉଁ-ଉଁ-ଉଁ
ବୋଇତାଳୁ ଗଛର ଯୋଉ ପତ୍ର ଆଉ ତା ଡଙ୍କକୁ ସବୁ ତରକାରୀ କରନ୍ତିନି?
ହଁ ହଁ ମାନେ ସେଟା ଆମର ଇଏ ହୁଏ ମାନେ ଏମତି ଶାଗ ଭଜା ଟାଇପ୍
ତମର ଭଜା ଟାଇପର ଆମର ତାକୁ ତରକାରୀ ଭଳିଆ କରନ୍ତି। ତା ଦେହରେ ବାଦାମ ଆଉ ସବୁ ମସ୍ ତାକୁ ଗ୍ରାଇଣ୍ଡର କରିକି ପକାନ୍ତି ବହୁତ୍ ଟେଷ୍ଟି ଲାଗେ ଖାଇବା ପାଇଁ।
ଆଚ୍ଛା।
ଆଉଉଉ ଆମର ଯୋଉ ବାଦାମ ଯୋଉ ସବୁ ଖାଆନ୍ତିନି ନା, ଆମର ସେଟା ଲଗା ହୁଏ।
ଆଚ୍ଛା ଆଚ୍ଛା।
ଆମର ବିଲରେ ଲଗା ହୁଏ ବୋଧେ ଆମର ବର୍ଷକୁ କୁଇଣ୍ଟାଲ ଖଣ୍ଡେ ବିକ୍ରି ହୁଏ ବାଦାମ।
ହୁଁ ହୁଁ ହୁଁ।
ଆ ସେଇଟା ହିଁ ଆମର ବହୁତ ମାନେ ବଡ ଚାଷ କ କହିଲେ ଚଳେ।
ହୁଁ, ଆଚ୍ଛା।
ଆଉ ତମକୁ ଡାଲମା ଭଲ ଲାଗେ?
ଉଁ-ଉଁ-ଉଁ ବହୁତ୍ ମୋର ପୁରା ଫେଭରେଟ୍ ଡାଲମା।
ଓହୋଃ, ଆମର ବି ଆଜି ଡାଲମା ହବ।
ଆଛା, ଆମର ଆଜି କଣ ହବ ଦଶଟା ପରେ ହିଁ ଖାଇବେ। ର
ରୋଷେଇ ଆରମ୍ଭ କରିବି ଆଉ
ହୁଁ।
ଆମର ପ୍ରାୟ ଟାଇମ୍ ମୁଗଜାଇ ଡାଲମାଟା ହୁଏ। ବହୁତ ବଢିଆ ଲାଗେ।
ହଉ।
ଆଉ ତମକୁ କୋଉ ଜାଇ ଡାଲିଟା ସବୁଠାରୁ ଭଲ ଲାଗେ?
ଡାଲି?
ମାନେ ଡାଲମା?
ଡାଲମା ଏମିତି ସବୁ ଭଲ ଲାଗେ। ଆମର ମାନେ ସୋଲା ଡାଲି ସବୁ ପକେଇକି ଅ-ଅ-ଅ ଉଁ କରନ୍ତି ସବୁ ଡାଲି ମିଶେଇକି ଯୋଉ
ହଁଅ-ଅ ସେଟା ତ ଆହୁରି ଟେଷ୍ଟି ଲାଗେ ଖାଇ
ହଁ ହୁଁ। ବହୁତ ବଢିଆ ଲାଗେ, ସେଟା।
ହଁ-ହଁ।
ହୁଁ-ଉଁ-ଉଁ
ଆଉ ତମର ସବୁ ବାର୍ଥଡେ ସେଲିବ୍ରେସନ୍ କେମିତି ହୁଏ?
ବାର୍ଥଡେ, ବାର୍ଥଡେରେ ମାନେ ଆମର ଉଁ-ଉଁ ଫାଷ୍ଟ ଫାତିଆ ହୁଏ ମାନେ ମଜିଦକୁ ଯାଏ ଘରେ କିଛି ମାନେ କିଣିକି ଆସେ। ତାପରେ ସେଟା ଉଁ ଫାତିଆ ହେଇଯାଏ ଆମର ମାନେ ତମର ଯେମିତି ଭୋଗ। ସେମିତି ହୁଏ। ଆଁ ତାପରେ କେକଫେକ୍ ବି କତା ଯାଏ। ହୁଁ ଉଁ-ଉଁ-ଉଁ ଡେକୋରେସନ କରିକିନା ହଁ-ହଁ ଆଛା।
ସେ କଣ ହୁଏ କହିଲ ସେ, ଏବେ ସେ ସଖାଳୁ ବି ନୂଆ ଡ୍ରେସ୍ ତ କମ୍ପଲସରି ସମସ୍ତଙ୍କର।
ହଁ- ହଁ- ହଁ। ସେଇଟା ତ ନନେଲେ ହବ ହିନି
ହଁ ମନ୍ଦିର ଖନ୍ତ କହିଲା ନୂଆ ଡ୍ରେସ୍ ଆଣିଲେ, ମନ୍ଦିର ଯିବି ନହେଲେ ଯିବିନି।
ଓ ହୋ ଆଛା ଆଛା।
ଘରେ ମନ୍ଦିର ଫନ୍ଦିର ଯାଆନ୍ତି।ଆମର ଆସିକି ଘରେ ଦିନରେ ବି ଭଲ ଖାଇବା ପିଇବା କରନ୍ତି।
ହୁଁ ହୁଁ,
ଆଉ ତାପରେ ଆମର ସନ୍ଧ୍ୟାବେେଳେ ଏଇ ଯୋଉଁ ଆମ ଘର ଯେତିକି ଲୋକ ଥାଆନ୍ତି, ଧର ଆମ ଘର ଆଉ ଆମ ଘର ବାହାରି ଯୋଉ ତିନି ଚାରିଟା ଘର ଥାଏ
ହଁ ହଁ ହଁ।
ସେମାନଙ୍କ ପାଇଁ ବି ସବୁ ଖାଇବା ପିଇବା ହୁଏ, କେକ୍ ଆସ
ହୁଁ ହୁଁ ଆଚ୍ଛା।
କେକ୍ କଟା ହୁଏ ତାପରେ ହଁ ସିଏ ଫ୍ରେଣ୍ଡଶ୍ ମାନେ ବାହାରେ ତାଙ୍କର ଅଲଗା କରନ୍ତି। ତାପରେ ଆମ ଘରକୁ ଆସିଲେ, ଘରେ ଗୋଟେ ଯାମ ହେଲେ ହବ। ସେ ତା ଫ୍ରେଣ୍ଡସ୍ ମାନଙ୍କୁ ଡାକି ଆଣି ଆମ ଘରେ ଯାହା ସବୁ ହେଇ ଖାଇଦେବି ମାନେ ପାଟି ଆଉ ଦବାକୁ ପଡିବନି। ଅଲଗା ଆମର ସେମିତି କରନ୍ତି ସବୁ।
ହୁଁ ହୁଁ।
ଆଉ କେକ୍ ବି ଆସେ ଘରେ ବି ଛେନା ପୋଡ ଆମର ତିଆରି ହୁଏ, ଆମର ବି ଗୋଟେ ବଡ ଛେନା ପୋଡ଼ ତିଆରି ହେଇଛି ତିନି କେଜିିର
ଆଛା ମାନେ କିଏ କରୁଛି ସେଟା?
ସେଟା ମୁଁ ବାପା କରିଛନ୍ତି।
ଆଚ୍ଛା। ହଁ ହଁ ମତେ ଭଲ ଲାଗେ।
ହୁଁ ଆମ ଘରେ କାଲି ରାତିରେ ତିଆରି କରିଦେଇଥିଲେ, ସେ ସକାଳକୁ ସେ ହେଇଯାଇଛି।
ଓହୋ ମାନେ ପୁରା ରାତି ସାରା ହଁ ତାକୁ କରାଯାଏ।
ସେ ଦି ଘଣ୍ଟା ଖଣ୍ଡେ ବସିଲେ ବୋଧେ ହେଇଯାଏ। ଆମର ସନ୍ଧ୍ୟା ବେଳେ ରୋଷେଇ କରିସାରିଲା ପରେ ଚୁଲିରେ ବସେଇ ଦେଇଥିଲେ କରିକି ସେ ଦଶଟା ସୁଦ୍ଧା ହେଇଯାଇଥିଲା।ତାକୁ ଆଣିକି ଘରେ ଥଣ୍ଡା କରିଦେଇଥିଲେ। ଏବେ ସକାଳୁ ସମସ୍ତଙ୍କୁ ଦିଆଯିବ
ଓହୋ। ଆଛା।
ଆଉ ତମେ ଚକୁଳି ପିଠା କେବେ ଖାଇଛ ନା?
ଖାଏ ସେଯୋ ୟେ ନା। ଲିକ୍ୟୁଡ ହଁ ଲିକ୍ୟୁଡ ରୋଟି। ହଁ ହଁ ହଁ ସେଇଟା ବି ହୁଏ ଆମ ଘରେ।
ହଁ ସେଟା ବି ହୁଏ। ସେଇଟା ପୁରା ପତଳା ଟାଇପ ର କଲେ ବହୁତ ଟେଷ୍ଟି ଲାଗେ, ଖାଇବା ପାଇଁ
ତମ ଘରେ ସେଟା କେମିତି ହୁଏ?
ଆମ ଘରେ ସେଟା ବା ଯୋଉ ଗୋଟେ ଦିନ ଆଗରୁ ବିରିକୁ ଆ ଚାଉଳକୁ ଭେଦେଇଦି ହଁ ଭେଦେଇ ଦେଇଥିବେ ସନ୍ଧ୍ୟା ବେଳକୁ ଗ୍ରାଇଣ୍ଡର କରିଦେବି ତାକୁ ତାକୁ ଗ୍ରାଇଣ୍ଡର କରିଦେଇକି ରଖିଦେଇଥିବେ ତା ପରଦିନ ସକାଳୁକୁ ସେ ଫୁଲି ଯାଇଥାଏ, ତାପରେ ସେଟା ତି